ହ
ହ୍ୟାଲୋ।
ହୁଁ କୁହନ୍ତୁ।
ବନ୍ଧୁ ବନ୍ଧୁ କଣ କରୁଛନ୍ତି?
ଏ ଛାତ ଉପରେ ବଇଛି ଆଉ ପବନ ଖାଉଛି ଆଉ।
ଆଜ୍ଞା ମୁଁ ଏବେ ଖବର ଆଜ୍ଞା ଏଇ ବଇଛି ଆମ ଘରେ ଟିକେ ଦେଖୁଥିଲି ନା ଖବର। ମାନେ ସମାଜ ଟିଭି ଦେଖୁଥିଲି।
ହୁଁ।
ଆଜ୍ଞା ତା ଦେରେ କଣ ଦେଖଉଛି ପାଣିପାଗ କୁଆଡେ ଏଁ କନ୍ଧମାଳ ଅ ଆଉ ଅନୁଗୁଳ ପଶ୍ଚିମ ଓଡିଶା କୁ କୁଆଡେ ରେଡ୍ ଆଲର୍ଟ ଦେଇଛି। ଆଉ ଆମ ଯେ ମାନେ ଦେଇଛି ପଶ୍ଚିମ ଓଡିଶା କୁ ୟେଲୋ ୟେଲୋ ପଏଣ୍ଟ ଦେଇଛି ସରି ହଳଦିଆ ପଏଣ୍ଟ।
ହୁଁ। ଆଜ୍ଞା ହୁଁ ବୋଲି ଏବେ ଯେହେତୁ ବର୍ଷା ଦିନ ଆସିଲା ସେଥିପାଇଁ ଆ ହଁ ଏଇଟା ଯେହେତୁ ଅ ଏଟା ଲଘୁଚାପ ହେଇଚି ସେଥିପାଇଁ ସମସ୍ତ ଅଞ୍ଚଳରେ ତ ବର୍ଷା ଗୁଡିକ ହେଉଛି ଉଁ ଓଡିଶା ଏବଂ ଯାହା ଫଳରେ କ୍ଷେତ ପାଇଁ ଏବେ ଏବେ ବର୍ଷା ହେବା ମଧ୍ୟ ଉଚିତ। ତେଣୁ କ୍ଷେତ୍ରରେ ଯୋଉ ଚାଷୀ ମାନେ ଯୋଉମାନେ ସବୁ ଚାଷ କରିବେ ତାଙ୍କ ପାଇଁ ପାଣି ଆବସ୍ କ ଯେହେତୁ ଖରା ଦିନ ପୁ ଚାଲୁଥିଲା କିଛି ମାସ ତଳେ ଆଉ ଖରା ଦିନ ଯୋଗୁ ମାଟ ଗୁଡିକ ପୁରା ଶୁଖି ଟାଣ ହେଇଯାଇଥିଲା ଯାହା ଫଳରେ କି ଚାଷ ଚାଷ ଜମି ପାଇଁ ସେଟା ଚାଷ ଜମି ପାଇଁ ବ୍ୟବହାର ହେଇପାରିବନି। ଏବେ ଯେହେତୁ ସେଟା ଆଉ ଉଁ ଆ ପାଣି ହେଇଗଲାଣି ସେଥିପାଇଁ ଏବେ ଚାଷ କରାଯାଏ ସେଥିରେ ଧାନ ପକା ହେଇପାରିବ ଚାଷ ବର୍ଷା ହେବା ଏବେ ଭଲ କିନ୍ କିନ୍ତୁ ଯଦି ଲଗାଣ ବେଶୀ ବର୍ଷା ହେଇ ଲଗେଇ ରହିଲା ତାହେଲେ କ୍ଷତି ମଧ୍ୟ।
ଆଜ୍ଞା ତାହେଲେ ଆପଣ ଆଡେ ତ ବର୍ଷା ହଉଛି ଏ କେ ମାନେ କେ ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଆଡେ ତ ବର୍ଷା ହଉଛି ତ ଆପଣ ମାନେ କେମିତି କଣ ମାନେ ଏ କେତେ ଦିନ ହେଲାଣି ବର୍ଷା ହଉଛି। ଆଉ ସକାଳୁ ମୁଁ ତ ସକାଳୁ ଉଠିଲି ତ ବର୍ଷା ମାନେ ଲାଗି ଚାଲିଛି ଯେ ଗୋଟେ ଦି ଟା ଯାଙ୍କ ଆପଣ ଆଡ଼େ କେମିତି କଣ ହଉଛି କହିଲେ ଟିକେ।
ହଁ ଆଜ୍ଞା ଆମ ଆଡେ ମଧ୍ୟ ସେଇଭଳି ବର୍ଷା ଗୁଡ଼ିକ ବର୍ଷା ହେଉଛି।
ଆଜ୍ଞା।
ସକାଳେ ସକାଳେ ଯେହେତୁ ମୁଁ ସକାଳେ ଉଠିବା ସ ଏବେ ପ୍ରତିଦିନ ତିନି ଚାରି ଦିନ ହେଲାଣି ପାଞ୍ଚ ଦିନ ହେଲେ ଏ ପର୍ଯ୍ୟନ୍ତ ସକାଳୁ ଉଠିବି ମାନେ ସକାଳୁ ଉଠିବା ସମୟରେ ଆ ସକାଳୁ ବର୍ଷା ହଉଛି। ଦଶଟା ପର୍ଯ୍ୟନ୍ତ ବର୍ଷା ଲାଗି ରହୁଛି ତାପରେ କିଛି ସମୟ ଛାଡି ଯାଉଛି ପୁଣି କିଛି ସମୟ ହେଉଛି ପୁଣି ସନ୍ଧ୍ୟା ସମୟରେ ହେଉଛି ରାତିକି ଶୋଇଲା ବେଳକୁ ହେଉଛି ଏଇପରି ବର୍ଷ ବର୍ଷା ହଉଛି ଏବଂ ବର୍ଷେ ଏବେ ଯେହେତୁ ଲଘୁଚାପ ଯୋଗୁଁ ଏପରି ବର୍ଷା ହେଉଛି ଆଉ ଆଗକୁ ଯେହେତୁ ହେଇଯିବ ବର୍ଷ ବର୍ଷା ଦିନ ସେଥିପାଇଁ ବର୍ଷା ଲାଗି ରହିବ ଅଧିକାଂଶ ସମୟରେ। ଆଉ କାମ ଆମ ଯିବାକୁ ଟିକେ ଅସୁବିଧା ହବ କିଏ ଯୋଉ କାମ ରେ ଯିବେ। କାହାର କୋଉଠି କାମ ଥିବ ତାଙ୍କୁ ଟିକେ ଅସୁବିଧା ହବ ବର୍ଷା ହେଲେ ହଁ ଥଣ୍ଡା ଜର ଏବେ ସବୁ ହବ ଆଉ ଆପଣ ତାପରେ ଶୁଣନ୍ତୁ ହଁ ଆପ ଆପଣ ଏ ଯୋଉ ଜାଣିଲେ ଏବେ ଯୋଉ ଖବରଟି ବର୍ଷା ହବ ଆପଣ କୋଉଥିରୁ ଜାଣିଲେ?
ଆଜ୍ଞା ସ ଇ ସମାଜ ଟିଭିିି ବା।
ଆଜ୍ଞା ଆପଣ ଟିବି ରୁ ଜାଣିଲେ?
ଆଜ୍ଞା।
ଆଜ୍ଞା ଆଗ କାଳରେ ଲୋକମାନେ ଯେହେତୁ ଅ ଦୂରଦର୍ଶନ ନଥିଲା କିମ୍ବା କୌଣସି ଅନ୍ୟ କୌଣସି ଯନ୍ତ୍ରପାତି ନଥିଲା ଯାହା ଫଳରେ ସିଏ ହ ପୂର୍ବରୁ ବର୍ଷା ଏବଂ ଆଉ କିଛି ଯୋଉ ବାତ୍ୟା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଯୋଉରା ହୋଉଥିଲା ସେ ଆଗରୁ ତାର ଜାଣି ପାରୁନଥିଲେ ଏବଂ ସତର୍କ ମଧ୍ୟ ହେଇପାରୁନଥିଲେ ଯାହା ଫଳରେ କି ବହୁତ ଲୋକ ମରୁଥିଲେ। ଆଉ ବହୁତ ଧନ ହାନି ହଉଥିଲା। ଆ ସମସ୍ତେ ଜୀବନ ଧ ଜୀବନ ହାନି ହଉଥିଲା। ଯାହା ଫଳରେ କି ବହୁତ କ୍ଷତି ମଧ୍ୟ ହଉଥିଲା ଏବଂ ବହୁତ ଅସୁବିଧା ହେଉଥିଲା। ତାପରେ ଅ ସେ ସେବେ ସିଏ ଯେହେତୁ ପତ୍ର ମଧ୍ୟ ନଥିଲା। ନ୍ୟୁଜ ପେପର ଥିଲା କିଛିଟା ଥିଲା ଯୋଉଥିରେ ସିଏ ମଧ୍ୟ ସେଥିରୁ ଦେଖି ସେଥିରୁ ମଧ୍ୟ ଦେଖି ସିଏ ସେଥିରୁ ଜାଣୁଥିଲେ ବହୁତ ଲୋକ। ଯୋଉମାନେ ସେତେବେଳେ ତୁ ଭାରତଉ ଓଡିଶାରେ ଜାଣିଥିବ ଅର୍ଥନୀତି କିଭଳି ଥିଲା ସେତେବେଳେ ପଇସା ପତ୍ର କିଛି ନଥିଲା ବିଶେଷ କରି ଉଣେଇଶହ ଅନେଇଶ ମସିହା ପୂର୍ବରୁ ସେଥିପାଇଁ ସିଏ ପଇସାର ଅଭାବ ଥିଲା। ଗୋଟେ ଅ ଖ ଖବର କାଗଜ କିଣିବାକୁ ମଧ୍ୟ ସେ ସକ୍ଷମ ନଥିଲେ।
ଆଜ୍ଞା।
ସେଥିପାଇଁ ଏବେ ଯେହେତୁ ଅ ଏବେ ବିଭିନ୍ନ ପ୍ରକାର ଦୂରଦର୍ଶନ ନ ମୋବାଇଲ ଏବଂ ବିଭିନ୍ନ ପ୍ରକାର ହେଇଗଲାଣି ଯନ୍ତ୍ର ବ୍ୟବହାର ହଉଛି ଯାହାଫଳରେ କି ଆଗରୁ ଜାଣି ଯାଉଛନ୍ତି ବର୍ଷାର ପ୍ରଭାବ ଆଗେ ରେଡିଓ ଥିଲା ରେଡିଓରେ ମଧ୍ୟ ଲୋକ ବିଶେଷ କରି ଯେହେତୁ ପଇସା ନଥିଲା ସମସ୍ତଙ୍କ ପାଖରେ କିଛି ଲୋକଙ୍କ ପାଖରେ ପଇସା ଥିଲା ଯେଉମାନେ କି ଆଗରୁ ସୂଚନା ପାଇ ଯାଉଥିଲେ ବର୍ଷା ହବ କିମ୍ବା ଇଏ ହବ। ଏବେ ଯେହେତୁ ଆ ବହୁତ କିଛି ଆଧୁନିକ ଯନ୍ତ୍ରପାତି ହେଇଗଲାଣି ସେଥିପାଇଁ ବହୁତ ଜଲ୍ଦି ସିଏ ତାର ସୂଚନା ପାଇଯାଉଛନ୍ତି।
ଆଜ୍ଞା।
ଆଜ୍ଞା।
ବନ୍ଧୁ ଆପଣ ତ ଯୋଉ କହିଲେ ମୁଁ ଜାଣିଛି ବହୁତ ମୋର ଆଗରୁ କିଛି ଜାଣିନଥିଲେ ଆପଣ ଯୋଉ କଥା କହିଲେ ମୁଁ ବୁଝିପାଇଲି। ଆଉ ସେମାନେ ସେ କଥା ଶୁଣିକି ମୁଁ କିଛିଟା ଆପଣଙ୍କ କତୀରୁ ମାନେ ଜ୍ଞାନ ଅର୍ଜନ କଲି। ଯାହା ଫଳରେ ମତେ ଆଜି ଭଲ ଖୁସି ମିଳୁଛି। ଆଜ୍ଞା ଆପଣ ଆଡେ ତ ମାନେ ଏବେ କି ଯୋଉ କହିଲେ ଯୋଉ ଯାହାର ଯେଉଁ କାମ ପଡ଼ିଥିବ ଗାଡ଼ିରେ ଯେଉଁ ଯାଉଥିବେ ସେ ଯେତେବେଳେ ଯୋଉ କିଛିଟା ସାମଗ୍ରୀ ବର୍ଷା ପାଇଁ ବି ଅଛି ଯେମିତି କି ପିନ୍ଧିବା ପାଇଁ ଆଉ ହେଲା ଆଛ ଛତା ତ ନେଇଗଲେ ଗାଡି ଚଲେଇ ପାରିବେନି ଦୁଇ ଚକିଆ ଜାନ।
ଆଜ୍ଞା।
ସାଇକେଲ ହେଇଥିଲେ କଣ ଗୋଟେ ଚଲେଇ ଯାଇଥାନ୍ତେ ଆଜ୍ଞା ଯୋଉ ଦୁଇ ଚକ ଶଖିବା ପାଇଁ କଣ ପିନ୍ଧିକି ଗଲେ ହବ କହିଲ ଜରିର ଗୋଟେ ପାଲ ଟାଇପର ଉ ମାନେ ଇଏ ଭଳିଆ ଆଉଛି। ପୁରା କଣ କୁହନ୍ତି ମୁଁ ଟିକେ ଜାଣିନି ଟିକେ।
ଆଜ୍ଞା ବର୍ଷାର ଯୋଉ ବସ୍ତ୍ର ଆସେ ସେଟା ପିନ୍ଧିଲେ ଯାହା ଫଳରେ କି ଓଦା ହୁଏନା କିନ୍ତୁ ବିଶେଷ କରି ଆପଣ ଜାଣିଥିବେ ଯେଉ ବସ୍ତ୍ର ପିନ୍ଧିଲେ ମଧ୍ୟ ହ ବର୍ଷା ଅ ସଭମଳ ଅ ହବାର ଅଛି ଅ ଓଧା ହେଇବାର ସମ୍ଭାବନା ଅଛି ଆଜ୍ଞା। ବର୍ଷା ହବାର ସମ୍ଭାବନା ଓଦା ହବାର ସମ୍ଭାବନା ଅଛି କାରଣ ଆପଣ ଯେତେ ବ ଭଲ ବସ୍ତ୍ରକୁ ନେଇ ପିନ୍ଧିଲେ ମଧ୍ୟ ହାତ ଗୁଡିକ ଓଦା ହବ। ଗୋଡ ଗୁଡ଼ିକ ଓଦା ହବ ଯାହା ଫଳରେ ସେ ଥଣ୍ଡା ଜର ଏବଂ ବିଭିନ୍ନ ସମସ୍ତ ଯୁଆଡେ ଯିବେ ଆପଣ ପାଣିରେ ଇଏ ରହିବେ ସେଥିପାଇଁ ହବ ଏଇ ପରି। ଅସୁବିଧା କିନ୍ତୁ ବର୍ଷାର ଯୋଉ ବସ୍ତ୍ର ହଉଚି ସେ ମଧ୍ୟ କିଛି ବୋହୁତ ଲାଭଦାୟକ ହୁଁ ହୁଁ।
ଆପଣ ଆଡ଼େ କିଛି ଏମିତି କି ଏବେ ଏବେ ତ ଯୋଉ ଭୂମିକମ୍ପ ହଉଚି।
ହୁଁ।
ୟ ଭୂମିକମ୍ପ ଆଉ ଉ ପବନ ହଉଚି। ଆଉ ଆପଣ ଆଡେ କିଛି ମାନେ ହେଇଚି କି ମୁଁ ତ ନିଏ ନୋ ସମାଜ ସମାଜ ଟିଭିରେ ଶୁଣିଥିଲି କୁଆଡେ ଏ ବିଦେଶ ରେ ହେଇଥିଲା ସେ ଘର ତଳେ ପୋତ୍ ତି ହେଇ ଯାଇଥିଲେ ହଜାର ଲୋକ ଭାରି କ ଦୁଃଖ ମିଳିଲା। ଆଜ୍ଞା ଆପଣ ଆପଣ ଆଡେ କିଛି ହେଇଛି କି ମାନେ
ନାଇଁ ଭାରତର ତ ବିଶେଷ ଏବେ କିଛି ଭୂମିକମ୍ପ ବୋହୁ ବର୍ଷ ହେଲାଣି ହେଇନି। ଆଉ ଆପଣ ଗୋ ଦେଖୁଥିବେ ଏପରି ଆପଣ ମଧ୍ୟ ତ ଓଡିଶାରେ ରହୁଚନ୍ତି। ଆପଣ ମୁଁ ମଧ୍ୟ ଭାବ ବହୁ ବର୍ଷ ହେଲାଣି ଭୂମିକମ୍ପ ଓଡିଶାରେ ଦେଖିନି। ଆଉ ବହୁ ଭା ଭାରତରେ ଦେଖିନି ବହୁତ ବାହାର ଦେଶରେ। ଯେହେତୁ ସେ ସେପରି ଅଞ୍ଚଳରେ ଅଛନ୍ତି ସେ ବହୁତ ବର୍ଷରେ ବହୁତ ଭୂମିକମ୍ପ ସେକରେ ହଉ ସେ ସେପଟେ ହଉଚି। ଏବଂ ବୋହୁତ ଧନ ଜୀବନ ହାଏ ଧନ ଜୀବନ ହାନି ହଉଚି।
ଆଜ୍ଞା।
ଯାହା ଫଳରେ କି ସେ ତାଙ୍କ ଲୋ ଲୋକ ସଂଖ୍ୟା ଏବଂ ଅର୍ଥ ଅର୍ଥନୀତି ବୋହୁତ ତଳୁ ତଳୁ ଖସି ଚାଲିଚି ଆପଣ ଦେଖୁବେ ବହୁ ବର୍ଷ ଥିରେ ହଁ ଲୋକ ଘରେ କନ୍ଥ ପଡିଗଲା କିଏ ମରିଗଲା କୋଉଠିକି ପୋଲ ଖୁଣ୍ଟ ଗଳେଇଲା କିଏ ମରିଗଲା। ସେପରି ଭୂମିକମ୍ପ ହେଲେ ତ ସେଟା ଆଗୁରୁ ଯ ଯେପରି ସମସ୍ତ ବର୍ଷ ତା ବାତ୍ୟା ଏବଂ ଅନ୍ୟ ବନ୍ୟା ପ୍ରତି ଆଗୁରୁ ଜଣା ପ ଜଣା ପଡି ଯାଉଚି କିନ୍ତୁ ସେଗୁଡ କୋଡ ବ ଭୂମିକମ୍ପର ସେପରି ଆସିବାର କିଛି ପୂର୍ବ ଅନୁମାନ କରାଯାଇ ପାରୁନାହିଁ ଆଜ୍ଞା କୁହନ୍ତୁ ହୁଁ କୁହନ୍ତୁ।
ଆଜ୍ଞା ହଁ ସେଇଟା ତ ପ୍ରାକୃତିକ ସ ମାନେ ଭୂମି କ ଗମ୍ପ ଆଉ ହେଲା ବାତ୍ୟା କିମ୍ବା ଇଏ ତାକୁ ତ କିଛି ଅଟକେଇବା ପାଇଁ କିଛି ନାହାନ୍ତି ଏବେ ମୁଁ ସେମାନେ ଜାଣିପାରୁଛି ଯେ। ମୁଁ ଯାଇ ମାନେ ଏବେ ଗୋଟେ ବ୍ୟବସ୍ଥା ବାହାର କରିବାକୁ ସ ସଂସ୍ଥା। ଆଜ୍ଞା ମୁଁ ବାହାରତ୍ ବାହାର ବାହାର ମାନେ ମୁଁ ବାହାର କରିବାକୁ ଚାହୁଁଛି। ଘଷି ଗୁଣ୍ଡା ଏବେ ଆମ ଗାଁ ରେ ବୋହୁତ ବେପାର ହୋଉଚି। ଆଜ୍ଞା ମୁଁ ଆପଣ ଇନ୍ଧନ ତ ଜାଣିଥିବେ ଘସି ଆଉ ଗୁଣ୍ଡା।
ଆଜ୍ଞା ଆଜ୍ଞା।
ଆଜ୍ଞା ସେଇଟା ମୁଁ ଭାବୁଛି ବାହାର କରିବି ଯାହା ଫଳରେ ମୁଁ ବୋହୁତ ଲାଭଜନକ ଦ୍ଭାଇ ବି। ମାନେ ଉଁ ମୂଲ୍ୟ ପାଇଲି। ମୋର୍ ତ ଗାଈ ଅଛି। ଏ ଗାଈ ଚାରିଟା ଅଣ୍ଡେ ଅଛି ବାଛୁରୀ ତିନିଟା ଅଛନ୍ତି ଏଁ ଯା ଫଳରେ ସେ ଯେଉ ଡେଲି ଯେଉ ଗୋବର, ଆଉ ଆମ ଦାଣ୍ଡରେ ପଡ଼ୁଛି ସେ ଗୋବର କାହିଁକି ବର୍ଷା ଦିନେ ପାଣି ହେଇକି କାହିଁ କାହା ଗ ଘର ଇଏ କୁ ମାନେ ଏ ଓ କୋତରା କରିବ। ମୁଁ ଭାବୁଛି ସେଟା ଆଣିକି ଠିକି ମାନେ ଘଷି ଆଉ ଗୁଣ୍ଡା କରିଦେବି। ଯାହାଫଳରେ ମୋତେ ବେ ବ୍ୟବସ୍ ମାନେ ମୋ ମୋ ପରିବାର ଭୋକ ମେଣ୍ଟେଇ ଦେବି ଆଉ ମୋ ବ୍ୟବସ୍ଥା ବି ଭଲ ଚାଲିବ। ଆଉ ଆପଣ ଯଦି ନେବେ ମୋତେ କହିବେ, ମୁଁ ଆପଣଙ୍କ ସହରକୁ ବି ମଧ୍ୟ ପଠେଇ ପାରିବି। ମୋର ବି ଚାରି ଚକିଆ ଯାନ ଅଛି। ତାହେରେ ଘଷି ଆଉ ଗୁଣ୍ଡା କିଛିଟା ପଠେଇଦେବି। ଆପଣ ବି ଜାଳ ଯ ଇନ୍ଧନରେ ଆପଣଙ୍କୁ ସା ସାହାଯ୍ୟ ମିଳିବ। ଏଁ ଆଉ ଆଉ ଆମ ଆଡେ ତ ସେମତି ଏଁ କିଛିଟା ଲୋକ ଆଜ୍ଞା। ସେଇ ଗାଡ଼ିରେ ଆପଣ ପଟ୍ ପଠାଇଦେବି ଆପଣ କିଛି କହିବେ କି?
ମୁଁ କହିଲି ଆପ୍ ଗ୍ୟାସର ଆପଣ ଜାଣିଥିବେ ଯେହେତୁ ବହୁତୁ ହେଇଗଲାଣି ଅ ଅତ୍ୟଧିକ ଜର ହେଇଗଲାଣି। ସେଥିପାଇଁ ଗ୍ୟାସ କିଣିବା ମଧ୍ୟ କଷ୍ଟକର ହେଇଯାଉଛି ଆପଣଙ୍କର ଏ ପଟେ ଗୋଟେ ବ୍ୟବସ୍ଥା ଆରମ୍ଭ କରିବାିବ ବୋଲି ଭାବିଛନ୍ତି ଏଇଟା ଯଦି ଏ ସମୟରେ ଆପଣ ଆରମ୍ଭ କରିବେ ବହୁତ ଲଭଜନକ ମଧ୍ୟ ହେଇ ପା
ଆଜ୍ଞା ତାହେଲେ ମୁଁ ଯାହା ବାହାର କରିଛି ମାନେ ଆପଣଙ୍କ କଥା ହେଲା ଆ ମାନେ ମୁଁ ବାହାର କରୁଛି ଯେଉଁ ବ୍ୟବସ୍ଥାଟା ସେଇଟା ଭଲ ଜନିକ କ୍ଷେତ୍ର ନା ପ ବାୟୁ ପ୍ରଦୂଷଣ ବି ଏତେ ହେବନି। ମୁଁ ମାନିବାରେ ଆଜ୍ଞା ବାୟୁ ପ୍ରଦୂଷଣ ତ ହବନି ଆଉ କିଛିଟା ମାନେ ପରିବାରକୁ ରୋ ରୋଗ ଜନିକ ବି କିଛି ହବନି କାହିଁକିନା ସେଟା ମାନେ କ ଆମ ଗୋମାତାଙ୍କର ଗୋବରରୁ ହଉଛି ନା ଯାହା ବି ହେଲେ ମାନେ ଠାକୁରଙ୍କ ଆଶୀର୍ବାଦ ଅଛି ତାଦିରେ। ବୁଝି ପାରୁଛନ୍ତି ତ ମୋ କଥା?
ଆଜ୍ଞା। ଠିକ ଅଛି ଆପଣ ମୁଁ ଆଶା କରୁଛି ଆପଣଙ୍କର ବାଣିଜ୍ୟ ବେପାରଟି ଖୁବ ଭଲ ଚାଲିବ ଏବଂ ଆପେ ଆପଣ ଉଚ୍ଚ ଶିଖରରେ ପହଞ୍ଚିଲେ ଏ ଧନ୍ୟବାଦ। ଆପଣ ଯଦି ଦରକାର ହେଲା ତାହେଲେ ଆପଣଙ୍କୁ କହିବି, ଆପଣ ପଠେଇବେ ଆଉ।
ହଉ ନକହିଲେ ଭଲ ହବନି ବନ୍ଧୁ।
ଆଜ୍ଞା ରୁହନ୍ତୁ।